ହାଲୋ
ହୁଁ କଣ କରୁଚ।
ଏବେ ତ ଖିଆ ପିଆ ସରିଲା ଆଉ।
ହୁଁ ଏତେ ଲେଟେ।
ଆ ଲେଟ କଣ ଶୋଇପଡିଥିଲୁ ଉଠିକି ଖାଇଲୁ ଆଉ।
ହୁଁ ଆଉ ପାଗ କେମିତି।
ପାଗତ ପୁରା ପାଗ ତ ପୁରା ଖରା ଅଛି ଆଉ ଗରମ ପ୍ରବଳ।
ହୁଁ ଏଇନା ଟିକେ ବର୍ଷା ହେଇଥିଲା ଚାରି ପାଞ୍ଚ ଦିନ ହେଲାଣି ଆଜି ଟିକେ ଖରା ଅଛି।
ହୁଁ ଗରମ ପ୍ରବଳ ଅଛି ଘଡଘଡି ବିଜୁଳି ତ ମାରୁଛି ସନ୍ଦ୍ୟା ହେଲା ମାନେ ବର୍ଷା ଆରମ୍ଭ ଆଉ।
ହଁ
ଆଉ ତମେ କଣ କରୁଚ।
କିଛିନା ଏଇଠି ବସଚି।
ହୁଁ ହୁଁ ଖିଆ ପିଆ।
ହୁଁ ଖାଇସାଇଲୁଣୁ।
ଏତ କଣ ଆଇଟମ ଆଜି କଣ ହେଇଥିଲା?
ଆଜି ସାଧା ସୋମବାର ଆଜି ଭାତ, ଡାଲି, ଭଜା ହେଇଥିଲା। ଆଉ ଦହି ଦହି ଥିଲା ଆ। ଟିକେ ଦହି ବାଇଗଣ କରିଦେଇଚି ଆଉ। ହଁ
ଆଉ ଘରେ ସବୁ। ଘରେ ଆଉ ସବୁ କିଏ କିଏ ଅଛନ୍ତି।
ନା ଅଛନ୍ତି ଏ ସମସ୍ତେ।
ଓ ହୋ ଆଉ ରଜତ ପାଖେଇ ଆସିଲାଣି।
ହଁ ରଜ କେମିତି କଣ ହଉଚି ତମ ଆଡେ?
ରଜ ଆମର କଣ ତମର ତ କେନ୍ଦୁଝର ତମର ରଜ ଯାହା କରିବ।ଆମର ତ ଯାଜପୁର ଆମର ଆଉ ରଜ କଣ? ଆମର ଆଉ ରଜ ଭଜ କିଛି ନାହିଁ। ମିଠା ପିଠା କିଛି ନାହିଁ।
ଉ ଉ ରଜରେ ତ ସେଇ ସବୁ ଓଡିଆ ମାନଙ୍କର ପିଠା ହୁଏ। ଆଉ ଆଜିକାଲି କି କରୁନାହାନ୍ତି ପିଠା।
ଆଜିକାଲି ଆଉ କିଏ କରିବ। ଆଜିିକାଲି ତ ସବୁ ନୂଆ ପିଢି, ନୂଆ ଜମାନା ହେଇଗଲା ଆଉ କିଏ କରିବ ଆଉ। ପିଠା ନାହିଁ, ପୋଡ ପିଠା ନାହିଁ, ପାନ ନାହିଁ, କିଛି ନାହିଁ। ଆଜିକାଲି ଖାଲି ମିଠା। ଛେନା, ମିଠା, ଆମ୍ବ ସରିଲା କାମ। ଆ ଦେଶୀପିଠ ଠା ଆଉ କିଛି ନାହିଁ। ଆମର ହେଇପାରେ ଆମର ଶଶୁର ଘରୁ ଆସିବ। ପିଠା ପଣା ସବୁ।ଆମର ସିଆଡୁ ସବୁ ଆସେ ଆଉ। ଆଉ କଣ ଆଉ ରଜକୁ କୁଆଡେ ବୁଲାବୁଲି ପୋଗ୍ରାମ।
ବୁଲାବୁଲି ଯିବା ପୋଗ୍ରାମ ହଉଚି।
ଓହୋ ଆମର ବି ହେଇଛି। ମା ସାମଲଲେଶ୍ୱେରୀ
ଆଉ ତମେ କୁଆଡେ ଯାଇଚ? ବୋଲେ
ଏଇ ତ ଏବେ ଯାଇଥିଲି ଦି ତିନି ଦିନ ପୂର୍ବରୁ ତ ଘଟଗାଁ ଯାଇଥିଲି ଘଟଗାଁ ବୁଲି ବୁଲା କି କେଉଁଝର ପୁରା କେଉଁଝର ଆଉ । କେଉଁଝର ସେ ଭିତରୁ ଯାଇଥିଲୁ ସତରଟ ଆଠ କିଲୋମିଟର ଅଛ ଭିତରକୁ କେଉଁଝର ଭିତରକୁ ହୁଁ ସାରୁପୁଟ ଗୋଟେ ଜାଗା ଅଛି ସାରୁପୁଟ
ହୁଁ ।
ଡିଇ ବୁଲା ବୁ କରିକି ପୁଣି ଆଇଲା ବେଳକୁ ଆମର ଯୋଉ ସୀତାବିଞ୍ଚ ଆଉ ଯୋଉ କାଞ୍ଜାରୀ ଡ୍ୟାମ ଘଟଗାଁ ତାରିଣୀ ଦେଇକି ଘରକୁ ଆସିଲୁ ଆଉ ।
ଜାଗା ସବୁ କେମିତି ଲାଗିଲା?
ହଁ ଜାଗା କେଉଁଝର ମାନେ ତ ପ୍ରକୃତି ଆଉ ପ୍ରକୃତିର ଗନ୍ତାଘର ହେଲା କେନ୍ଦୁଝର ଆଉ ସବୁ ତ ପୁରା ସୁନ୍ଦର ଆଉ। ଆଉ ସୁନ୍ଦର ଆ ବଳ ସବୁ ଭଲ ଭଲ ପରିବେଶ ଭଲ ଅଛି ସବୁ ଭଲ ବୁଲାବୁଲି ଭଲ ହେଲା ଗୋଟେ ଅଟୋରେ ଯାଇଥିଲୁ ଗୋଟେ ଅଟୋ ତିନିଚକିଆ ଅଟରେ ବୁଲାବୁଲି କରିକି ଆ
ହଁ ହଁ । ଆଉ ଭଲ ତାନେ ବୁଲାବୁଲି କରିକି ଆସିଲ ଆଉ
ହଁ ଗୁଲାବେଲେ ଆସିଲୁ
ଆଉ ଖାଇଲ ପୁଣି ସେଠି । କଣ?
ସେଠି ତ ଅଛି ଯୁ ହୋଟେଲ ହୋଟେଲଟା ସାାଇସ ଖାଇମ ସାଧା ହୁଁ ହୁଁ ମୋର ପାଖ ତଳେ ଆଉ ସୋ ସାଧା। ଖାଲି ଭଜା ଅଶୀ ଟଙ୍କା ମିଲ ଏଇତ ସବୁ ସିଆଡ଼େ ଆସିବ ଆଉ କଣ କଲେ
ହଁ ଆସ୍ତେ ଆସ୍ତେ ସବୁ ରେଟ ଜିନିଷ ହବ ରେଟ ହଉଛି ଚି ।
ହୁଁ ଆସିଲା ବେଳ ବି ଆମେ ସେଇ ଯୋଉ ପଣସ ବିକ୍ରି ହଉଛି ଏଗାର ଟଙ୍କା ଏପଟରେ ସେଥିରେ ପଣସ ବି ତିନି ଚାରି ଟା ଆଣିଲି ଆସିଲା। ହୁଁ ପାଚିଲା ପଣସ ଗୋଟା ତିରିଶ ତି ନିି ଟା କୁ ସହେ
ଭଲ ଲାଗେ ପଣସ ତ ତମ ଖାଇଆକୁ
ପଣସ ଆମର ଘରେ ବା ଘରଣ ଭାରି ଭଲ ପାଆନ୍ତି।
ହୁଁ । ଆଉ କଣ ଖାଇଥିଲ ଗାଧୁବେଳେ
ରାଧବେଳୁ ଖାଇଥିଲା ଯୋଉ କୁମ୍ଭ ଆଳୁ ଭଜା ପଖାଳ ଭାତ ଦହି ଆଉ ଆଳୁ ମଟର କଷା ଆଉ
ହୁଁ ହୁଁ । ଏ ପଖାଳ
ହୁ ପଖାଳ। ଖରାଦିନ ପଖାଳ ଆ କେତେବେଳେ ଗର ଗ ଦିନଖାଳ ଜ ପଖାଳ ହୁଁ ଦହି ପଖାଳ। ହୁଁ ଆଦ ଅ ଖରାଦିନ
ଖରା ଦିନରେ ଭଲ ଲାଗେ ଆଉ।
ହୁଁ।
ହୁଁ ହୁଁ ।
ତାପରେ ଆମର ଘରେ ସବୁ ରେଡି କରିଦିଅନ୍ତି ସ ଯୋଗେଇଦବେ ସବୁ ଖାଇବା ବସିଲା ମାନ ସବୁ ରେଡି ହେଇକି ରହିବ ତିନି ଚାରି ପ୍ରକାର ଯାହାହାନ ଡେଲି ହବ
ହଁ ।
ଆ ସବୁ ଏମିତି ଚାଲେ ।
ହୁଁ ।
ଆଉ ଆଉ ଘରେ ସବୁ ଭଲ ଆଉ କଣ ବୁଲାବୁଲି ତ ଫୋଗ୍ରାମ ଫୋଗ୍ରାମ ଅଛି ରଜ କୁ
ହଁ ରଜକୁ ଯିବା ତମେ ତ ବୁଲି ଆସିଲଣି ଆମେ ଯିବା ଦେଖିବା ଘଟଗାଁ
ହଁ ଆମେ ବି ଯିବା ରୋଜ ବି ଯିବାର ସବୁ ଅଛି ପ୍ରୋଗ୍ରାମ ଚାରିଆଟେ ଯିବାରେ ଅଛି ଅସଲ ପଇସା ଦରକାର
ହୁଁ ।
ସବୁଆଡେ ଯିବା ବୁଲାବୁଲି କରିବା